ରସଗୋଲା
ହାଲୋ
ହଁ କୁହ କୁହ ଶୁଭୁଚି
ହା ଶ୍ରବଣ ଭାଇ କଣ କରୁଚୁ?
ହାଲୋ
ହାଲୋ କଣ କରୁଚୁ?
ଏଇ ଏଇ ବସିଥିଲି ଏଇଯେ ସ୍କୁଲରେ
ସ୍କୁଲରେ
ହଁ ବ ବସିକି ଟିକେ ମୁଭି ଦେଖୁଥିଲି ଆଉ।
ଓହୋ ହଁ ତମ ଘର ପାଖରେ ତ ପୁରା ସ୍କୁଲ ଟା ଆଉ ମାଇନର ସ୍କୁଲ ଟା ନା।
ହଁ ହଁ
ହଁ ଆଆଉ ଆଉ କଁ ଖବର? ହାଲୋ
କୁଅ?
ମୁଁ କଇଲି ଆଉ କଣ ଖବର?
ଖବର ଭଲ ଦେଖିଛ କି ସଖା ଆମ ଘର ଦେଖିଚୁ କି?
ହଁ ତମ ଘରଟା ସେ ସ୍କୁଲ ପାଖରେ ନୁହେଁ କି?
ହଁ ସ୍କୁଲ ପାଖରେ।
ହଁ। ହଁ ସେଇଆ ଆଉ ମୁଁ କହିଲି ସ୍କୁଲ ପାଖରେ ସେଇଥିପାଇଁ ସ୍କୁଲରେ ବସିଛ ରାତିରେ ଆଉ।
ହୁଁ ହୁଁ।
ହଁ ଆଉ କଣ ପଡିଆ ଫଡିଆ ହ୍ୟାଲୋ।
କଣ କଣ କହିଲ?
ମୁଁ କହିନି ଆଉ କଣ ଖେଳ ଫେଳ ଚାଲିଚି ନା ଚାଲିନି?
ହଁ ସେମିତି କ୍ରିକେଟ ଖେଳ ଚାଲିଛି ବର୍ତ୍ତମାନ ତ ଅ ଚାରିଟା ବେଳିଆ ବର୍ଷା ହଉଛି ଯେ ଦୁଇଦିନି ଛାଡି ଦି ଦିନ ଛାଡି ଦି ଦିନି ବର୍ଷା ହଉଛି ସେମିତି ହେଇପାରୁନି।
ଅଁ ହଁ ସେଇଆ ବା ଆମ ଆଡେ ବି ସେଇଆ ହଉଛି। ଦିଦିନି ଛାଡି ଦିଦନି ଏମିତି ଦି ହଁ
ତମ ଆଡେ ସେମିତି ଦିନି ଦିନି ବର୍ଷା ହଉଛ ନାଇଁ।
ହଁ ବା ଏଇ ଦି ଦିନି ହେଲା ବର୍ଷା ହଉଛି ବା
ଆମ ଆଡେ ଟିକେ ଅଧିକ ବର୍ଷ ହଉଛି ତମ ଆଡେ କମ ହେଇଥାଇପାରେ।
ନା ଆମ ଆଡେ ଦି ଦିନି ହେଲା ବର୍ଷା ହେଇ କାଲି ଟିକେ ଅଧିକା ହେଇଥିଲା। ଆଜି ଟିକେ କମ ହେଇଛି ଆଉ
ହୁଁ ହୁଁ।
ହଁ ସେଇ ବା ଖେଳି ହଉନି ଟିକେ ଦି ଦିନି ହେଲାଣି ତାପରେ ପୂର୍ବ ଦି ଦିନି ଟିକେ ମୁଁ ଗାଡି ସଜାଡିବା ପାଇଁ ପଳେଇଥିଲି ଯେ ଖେଳିବା ପାଇଁ ଯାଇପାଇଲିିନି।
ଓହୋ ତାହେଲେ ଖେଳ ତାହାନେ ଚାଲିଛି।
ହଁ ଖେଳ ଆମର ସବୁବେଳେ ପିଲା ଆମର ଖେଳ ଆଗ୍ରହୀ ପୁରା ବହୁତ
ହୁଁ।
ଆଉ ଆମର ଯଦି ଟିକେ ଆଉ ଟିକେ ବଡ ଗାଁ ଟା ଯଦି ହେଇଥାନ୍ତା। ତାହେଲେ ପ୍ରକୃତରେ ମୁଁ ଆମ ଗାଁ ସାଇଡି ରୁ ଖେଳେନି।
ହଁ ହୋ।
ଆମ ପାଖ ଗାଁ ରେ ଯୋଉ ଅଛି ଆମ ଗାଁରେ ତ ପଡିଆ ନାହିଁ। ଆମ ଛୋଟ ଗାଁ ଆମର ଏତେ ପପୁଲାର ନୁହେଁ। ନା ଜଣା ଶୁଣା ଗାଁ ନୁହେଁ ଆମ ପା ପାଖ ଗାଁ ଟାରେ ଟିକେ ଅଧିକ ମାନେ ଆମ ଗାଁ କାକୁ ଜାଣିନାହାନ୍ତି ପିଲ କୁ କହିଲେ ଜାଣିପାରିବେ କି ନ ପାଖ ଗାଁ ନାଁ କହିଲେ। ହଁ ଏଇ ଗାଁ ଟା ଏଇ ଗାଁ ପିଲା ଆଉ ସେଇଥିପାଇଁ ଆମ ଗାଁରେ ମୁଁ ଖେଳେନାହିଁ ଆଉ ଆମ ପାଖ ଗାଁ ପଟରେ ଖେଳେ ଆଉ
ଓ ହଁ ଭଲ ଖେଳ ବୋଲି ଡାକନ୍ତି ଆଉ
ହଁ ଭଲ କଣ ସେମିତି ଆଉ।
ଓ ହୋ।
କେତେବେଳେ କଣ ଆମକୁ ତ ଚାନ୍ସ ଏମିତି ମିଳିନି ମ୍ୟାଚ ରେ ଏତେ। ହଁ ବ୍ୟାଟିଂ ର ସୁଯୋଗ ମିଳେନାହିଁ କାହିଁକି ନା ଆମର ଅସୁବିଧା କଣ କି ଭାଇ ଜାଣିଲନା? ପିଲା ଆମର ପାଖ ଗାଁ ରେ ଯୋଉ ଆମର ପିଲା ଟ୍ୟାଲେଣ୍ଟ ଦେଖୁନାହାନ୍ତି।
ହଁ। ବର୍ତ୍ତମାନେ ବର୍ତ୍ତମାନେ ଶୁଣ ଭାଇ ବର୍ତ୍ତମାନ ଟାଇମ୍ ରେ ଟ୍ୟାଲେଣ୍ଟ କିଛି ମାନେ ନାହିଁ ମେନେକର ମନି ଇଜ୍ ଭେରି ଇମ୍ପୋର୍ଟାଣ୍ଟ।
ହଁ ସେଇପା ଆଉ ଶୁଣୁଚି ସେଇଆ ହଉଛି ଆଉ। ମାନେ ଭାଇ ମାନେ ଭଲ କିଛି ନାହିଁ ଯାହା ହଉ ମୁଁ ଆଉ ଗୋଟେ ଗାଁ ପିଲା ଯାହା ମତେ ଖେଳଉଚନ୍ତି ମିଶଉଚନ୍ତି ଭାଇ ସେତିକି ବହୁତ୍ ଧନ୍ୟ ମନେ କରୁଛି ମୁଁ। କିନ୍ତୁ ଟ୍ୟାଲେଣ୍ଟ୍ କୁ ବି ଦେଖିବା କଥା।
ଉଁ।
ଭାଇ ଆମେ କିନ୍ତୁ ଟା ମୁଁ ଯଦି ଆଗକୁ ଛାଡନ୍ତେ ଆମେ ବହୁତ୍ ପଛରେ ଯଦି ବ୍ୟାଟିଂ କରିଯିବୁ ବହୁତ୍ ପଛରେ ଯିବୁ। ସେ କୁଆଡୁ ହବ ସେତିକି ବେଳୁ ବହୁତ୍ ପ୍ରେସର୍ ଥିବ ଆଗକୁ ଆଗରୁ ଗଲେ ନୂଆ ପିଲା। ଆମକୁ ଅଧିକ ଚାନ୍ସ୍ ମିଳିବ ଯଦି ଆଗ୍ ଆମେ ଫାଷ୍ଟେ ଅବଶ୍ୟ ଫାଷ୍ଟେ ଦିଟା ତିନ୍ଟା ମ୍ୟାଚ ନର୍ଭସ୍ ହେଇଯାଉ ହେଇଯାଇପାରୁ ତାପରେ କିନ୍ତୁ ଅଧିକ ଭଲ କରିପାରିବୁ।
ମାନେ ନୁ ମାନେ ଗୋଟେ ଜିନ୍ଷ ଜଣେ ଜାଣିନି ନୂଆ ଶିଖୁଛି ଧୀରେ ଧୀରେ ସେ ଭୁଲ୍ କରିବ ଥରେ ଦିଥର ତିନ୍ ଥର ଭୁଲ୍ କରିବ ତାକୁ ବାରମ୍ବାର୍ ସେଟା କହିଲା ପରେ ବତେଇଲା ପରେ
ଠିକ୍ ହବ ନାଇଁକି ଭାଇ?
ହଁ ସେଇଟା ବୁ ବତେଇଲା ପରେ ଧୀରେ ଧୀରେ ସେରେ ଧରିବ ସେ ଯଦି ଗୋଟେ ଜିନ୍ଷକୁ ମାନେ ମାନେ ତାର ଆଟ୍ରାକ୍ଟ୍ ହେଲା ପରେ ଧଇଲା ପରେ ଜିନ୍ଷଟାକୁ ତାପରେ ଧୀରେ ଧୀରେ ଆଗକୁ ସିଏ ବଢ଼ି ଚାଲିବ ଧୀରେ ଧୀରେ ଭଲ କରିବ। ତମେ ଯଦି ତାଙ୍କୁ ଯଦି ନ ଶିଖେଇବ ନ ଜଣେଇବ ନ ଏଇଟା ଏଇଟା କର ହେଟା ନ କର ଏଇ ଯଦି ଏଇ କଥା ଯଦି ତାଙ୍କୁ ଯଦି ନ ଜଣେଇବ ସିଏ କେମିତି ତା ହେଲେ ବଢ଼ିବେ ଆଗକୁ ଗୋଟେ କଥା କହିଲୁ?
ହଁ ସେଇ ତ ଭାଇ ମୁତ ସେଇ କଥା କହୁଛି କିନ୍ତୁ ସେମ୍
ସବୁ ଜିନ୍ଷ ସବୁ ଜିନ୍ଷ ସମସ୍ତେ ଜନ୍ମରୁ ସିଏ ଶିଖିନଥାନ୍ତି ନା ତ ଶିଖେଇବାକୁ ପଡ଼େ।
ହଁ। ସେଇ ତ ହଉଛି କଥା ଭାଇ ସେଇ କଥା ଟିମ୍ ରେ କହିଲା ବେଳକୁ କିନ୍ତୁ ଯୋଉମାନେ ଅ ପଇସା ଦେବେ ସେଇମାନେ ଆଗେ ବ୍ୟାଟିଙ୍ଗ୍ ଯିବେ ପଛେ ତାଙ୍କର ଖେଳ ନଥାଉ। ଆଉ ଭାଇ ଟିମ୍ ସେଠି ହାରିବ ନା ଜିତିବ ତମେ କୁହନି? ଭାଇ ଆଗେ ଯଦି ପିଲାମାନେ ଅଛନ୍ତି ଏମ୍ତି ଗାଁ ରେ ଅଛନ୍ତି ପିଲାମାନେ ପଇସା ଦେଇ ଦଉଛନ୍ତି ତମେ ଯୋଉମାନେ ଖେଳ ଯାହାର ଭଲ ଅଛି ଟ୍ୟାଲେଣ୍ଟ୍ ଅଛି ତାଙ୍କୁ ଆଗେ ଛାଡୁଛନ୍ତି ତମେ ଭାଇ ତମେ ଖେଳ।
ଆମେ ପଇସା ଦଉଛୁ ତମେ ଖେଳ ଏମ୍ତି ପିଲା ଅଛନ୍ତି କିନ୍ତୁ ଭାଇ ସେମ୍ତି ଯଦି ଆମ ଗାଁରେ ଯଦି ବଡ଼ ବଡ଼ ପିଲାମାନେ ଏମ୍ତି ଯଦି ସପୋଟ୍ କରନ୍ତେ ତାହେଲେ ଆମ ଟିମ୍ ବି ଭାଇ ବହୁତୁ ଆଗକୁ ଯାଆନ୍ତା।
ଏ ବର୍ଷ କେତୋଟି ମ୍ୟାଚ୍ ଖେଳ୍ଚ ତମେ?
ଏ ବର୍ଷ ଭାଇ ସେଇ ଫାଷ୍ଟେ ଆମର୍ ଗୋଟେ ଷୋଳ ଦଳିଆ ମ୍ୟାଚ୍ ଗୋଟେ ଥିଲା ସେଟା ଗୋଟେ ଫାଷ୍ଟେ ଖେଳୁ ଷୋଳ ଷୋଳ ଦଳିଆ ଗୋଟେ ଫାଇନାଲ୍ ଥିଲ୍ ଯୋଉ ମ୍ୟାଚେ ଗୋଟେ ଥିଲା ଆ ଯୋଉଟା କି ଆମର ପଞ୍ଚାୟତ ସରିଅ ସ୍ତରୀୟ ଥିଲା ମ୍ୟାଚ୍ ଟେ ହାଲୋ ଟମ୍କାରେ ହଉଥିଲା ପଞ୍ଚ୍ ପଞ୍ଚାୟତ ସ୍ତରୀୟ ଥିଲା ଯଉଟା କି ଆମ ଗାଁ ରୁ କେବଳ ଆମେ ଗାଁ ପିଲା ଯାଇଥିଲୁ ଆଉ ଯେତିକି ଟିମ୍ ସବୁ ପଞ୍ଚାୟତ ପିଲା ମିଶିକି ଚାରି ପାଞ୍ଚ୍ ଟା ଗାଁ ପିଲା ମିଶିକି ଏମିତି ଯାଇଥିଲେ ଆଉ ଆମେ କିନ୍ତୁ ଗୋ ଗୋଟିଏ ଗାଁ ପିଲା ଯାଇଥିଲୁ ଖେଳିବା ପାଇଁ ପଞ୍ଚାୟତ ହିସାବରେ ଆଉ। ଆଉ ସେଇଟା ଗୋଟେ ମ୍ୟାଚ୍ ମୁଁ ପ୍ରଥମ ଖେଳିଥିଲି ମୋ ଜୀବନର ପ୍ରଥମ ମ୍ୟାଚ୍। ଯୋଉଟା ଆମ୍ ପାଖ ଗାଁ ଟିମ ରୁ ଖେଳିଥିଲି। ଆଉ ତାପରେ ଗୋଟେ ମ୍ୟାଚ ଖେଳିଥିଲୁ ହୋଚି ଆମର ଚୁମୁଇଁ ଗୋଟେ ଥିଲା ସେଠି ଗୋଟେ ମ୍ୟାଚ୍ ଖେଳିଥିଲି ଦିଟା ଆଉ ଗୋଟେ ଖେଳିଥିଲି ହୋଉଛି ଆମର ଆମ୍ପର ପାଖରେ ଜଳସୁଆଁ ପାଟଣା ଗୋଟେ ଗାଁ ଅଛି ତ ପାଖରେ ଆମର
ଆଜ୍ଞା।
ହଁ ସେଠି ଗୋଟେ ମ୍ୟାଚ ଖେଳିଥିଲି। ତିନିଟା ଆଉ ଗୋଟେ ଖେଳିଥିଲୁ ହୋଉଚି ଆମର ଯୋଉ ଅତା ସାଇ ଗୋଟେ ଅଛି
ହଁ ଶୁଣିଛି ଶୁଣିଛି
ହଁ ସେଠି ଗୋଟେ ସେଠି ଗୋଟେ ଟୁର୍ଣ୍ଣାମେଣ୍ଟ ଖେଳିଥିଲି ଚାରିଟା ଟୁର୍ଣ୍ଣାମେଣ୍ଟ ଆଉ ଗୋଟେ ଖେଳିଥିଲୁ ହଉଛି ଯାଇଥିଲୁ ରେକୁଟିଆ ପାଖରେ ଗୋଟେ ଯାଇଥିଲୁ ଜେନା ସାଇ ପଟରୁ ସେଠି ଗୋଟେ ଟୁର୍ଣ୍ଣାମେଣ୍ଟ ଛଅଟା ମାନେ ସେଥିରେ କିନ୍ତୁ ଏତେ ଭଲ ନ ଉଥିଲା ଇଏ ପ୍ରଦର୍ଶକ ମାନେ କଣ ଚା
ଚାନ୍ସ ତ ଏତେ ମିଳେନେହିଁ ଭାଇ କିନ୍ତୁ ଫିଲ୍ଡିଙ୍ଗ ଏଫର୍ ଟିକେ ଭଲ ଥିଲା ରେକୁଡିଆରେ ଯୋଉ ଯାଇଥିଲୁ ଖେଳିବା ପାଇଁ।
ହଁ ଆଉ ତ ଭାଇ ଫାଷ୍ଟ ଫାଷ୍ଟ ମୁଁ ଖେଳୁଥିଲି ଯୋଉ ଜଳ ସୁଁଆରେ ବୋଲିଂ ଫାଷ୍ଟ ଫାସେ କରୁଥିଲି ମୁ ନର୍ଭସ ଥିଲି ଟିକେ ଅଧିକା ଟିକେ ମାଡ ଖାଇଗଲି ବୋଲିଂ କରୁଥିଲି। ଅଧିକା କନ୍ ଜିବ। ଖ ମାନେ ତାଙ୍କର ଛଅ ନମ୍ବର ସାତ ନମ୍ବର ବ୍ୟାଟ୍ସମ୍ୟାନ୍ ଟିକେ ମତେ ମାରି ଦେଇଥିଲା ଦିଟା ଛକା ଆଉ
ଏଇ ବୋହୁତ ମାନେ ନିଜ ଭିତୁରୁ ବୋହୁତ ଖରାପ ଲାଗିଥିଲା କିନ୍ତୁ ତ ଚାହୁଁଥିଲି ବେଷ୍ଟେ ଦବା ପାଇଁ ତଥାପି ଟିକେ ଗୋଟେ ମନରେ ଭୟ ଥିଲା ଆଉ। ହ୍ୟାଲୋ।
ହଁ କୁହ କୁହ ଶୁବୁଚି
ହଁ ଆଉ ଭାଇ ତମେ କେତେ ବର୍ଷ ହେଲା କଣ ଭାଇ ଖେଳିଲଣି କ୍ରିକେଟ।
କ୍ରିକେଟ ଭାଇ ତ ମୁଁ ଏଇ ଚାରି ପାଞ୍ଚ ବର୍ଷ ହେଲା ଖେଳୁଚି ଆଉ।
ହ ହ ମୁଁ ତ ଭାଇ ଆଉ ଆମର ଭାଇ ଲାଷ୍ଟେ ଗୋଟେ ଭଲ ଟୁର୍ଣ୍ଣାମେଣ୍ଟ ଯାଇଥିଲା ନାଇଟ୍ ମ୍ୟାଚ ଆମେ ଯାଇଥିଲୁ ସବୁ ପିଲା।
ସେଟା ଗୋଟେ ସି ହଁ ଯାଇଥିଲୁ ନାଇଟ୍ ମ୍ୟାଚ୍ ତାପରେ ଭାଇ କଣ କଣ ଜାଣିଚ ନା ଆମର ପାଖ ଗାଁ ପିଲା ଙ୍କର ଗୋଟେ ଯୋଉ ଗଣେଶ୍ ଏ ଗଣେଶ ପୂଜା କରନ୍ତି ତାଙ୍କ ଆମ ପାଖ ପିଲା ଗୋଟେ
କଣ ମାନେ ଗଣେଶେ କୁ ଗଣେଶେ ପୂଜା କ୍ଲବ ନାଇଁ କଣ
ହଁ ଗଣେଶ୍ ପୂଜା କରନ୍ତି। ହଁ ଗଣେଶେ ପୂଜା କରନ୍ତି ସେଇ ଗଣେଶ୍ ପୂଜାର ଆମର ଟି ନୂଆ ଟି ସର୍ଟ ଗୋଟେ ଜର୍ସି ଗୋଟେ କରିଥିଲେ। ସେଇ ଜର୍ସି ଟା ପିନ୍ଧିଲା ପରେ ଭାଇ ଆମର ଟିମ୍ ଟା ଟିକେ ପୁରା ବାଗେଇ ଗଲା। ସବୁ ବଢି ଚାଲିଛି।
କଣ ଜିତଲ ନାଁ ସେଇ ମ୍ୟାଚ୍ ସେଇ ମାନେ ସେଇ ଟିମ୍ କ୍ଳବ ପଟୁ ଆସିଥିଲା?
ସେ ଜର୍ସି ପିନ୍ଧିଲା ପରେ ଭାଇ ଆମେ ଯୋଉଠିକି ଯାଇଛୁ ଖେଳି ଜିତିଛୁ। ତ ଯୋଉ ଆମର ଯାଇଥିଲୁ ଅତା ସାହି ସେଠି ଫାଇନାଲ୍ ନେଲୁ। ଆଉ ଗୋଟେ ଅତା ସେଇ ପାଖରେ ଆମର ହଉଛି ଏଁ ଯୋଉ ଏପଟ ରେ ଗୋଟେ ଥିଲା ଗାଁଟେ କଣ ସେଇଟା ମନେ ପଡୁନି ସେଠି ଗୋଟେ ଫାଇନାଲ ନେଇଥିଲୁ। ତାପରେ ହଉଛି ଆମର ଏଠି ନାଇଟ୍ ମ୍ୟାଚ୍ ଖେଳି ଯାଇଥିଲୁ ବରିପାଳ ସେଠି ଆମର ଅବଶ୍ୟ ଫାଇନାଲ ଟା ନେଇପାରିଲୁ ନାହିଁ। କିନ୍ତୁ ପିଲା ସବୁ ଭଲ ଭାଇ ପ୍ରଦର୍ଶନ ସବୁ କରିଥିଲେ। ଆଉ ଗୋଟିଏ ପିଲା ତ ଆଁ?
ଆଜ୍ଞା।
ହଁ ଏଫୋର୍ଟସ ତ ଭାଇ ଭଲ ଅଛି ଭାଇ ଗୋଟେ କ୍ୟାଚ ଗୋଟେ ଧରିଥିଲି ଭଲ କ୍ୟାଚ ଗୋଟେ। ଆଉ ହ୍ୟାଲୋ।
ହଁ କୁହ?
ହଁ ଆଉ ଗୋଟେ ଭାଇ ଆମର ଭଲ ଗୋଟେ ପିଲା ଭାଇ ଆମର ଅଛି ଭଲ ବାଉଆ ବ୍ୟାଟସମ୍ୟାନ ଗୋଟେ ଅଛି। ତାର ଭାଇ ବୋଲିଂ ବି ହୁଏ। ବ୍ୟାଟିଙ୍ଗ ବି ହୁଏ। ସେଇ ପିଲାଟି ଗୋଟେ ଭଲ ଭାଇ ହଁ ଭାଇ ତାକୁ ଏଇ ଚାନ୍ସ ମିଳିଲା। ଏ ତାକୁ ଚାନ୍ସ ମି ପିଲା ଭାଇ ଆଗରେ ଚାନ୍ସ ମିଳିଲା, ମତେବି ଚାନ୍ସ ମିଳିଲା ବହୁତ ଥର ଫେଲ ଗୋଟେ ପିଲା ଯଦି ଚାନ୍ସ ମିଳିବ ଭାଇ ସେ ଫେଲ ହେଲା। ଗୋଟେ ପିଲା ଯଦି ଫେଲ ହେଲା ପରେ ବି ଚାନ୍ସ ମିଳୁଛି ତାହାଲେ ସିଏ ଆଗକୁ ବଢିବ।
ହଁ ହଁ। ଫେଲୁଅର୍ ହେଲା ବୋଲି ସିନା ସକ୍ସେସ୍ ହବ। ଶୁଣ ଭାଇ ଫେଲର ହେଲା ପରେ ସିନା ସକ୍ସେସ ହବ, ଫେଲ ନହେଲେ
ଭାଇ ଆଇନଷ୍ଟାଇନ ଭଳିଆ ଲୋକ ବି ଫେଲ ହେଇକି ତାପରେ ସକ୍ସେସଫୁଲ ହେଇଥିଲେ।
ହଁ।
ଭାଇ ଆମ ସିଏ କିନ୍ତୁ ସିଏ ଭାଇ ଆମରୁ ଟିକେ ଆମ ସାଙ୍ଗେ ପିଲା କିନ୍ତୁ ସିଏ ତାଙ୍କ ଯେହେତୁ ତାଙ୍କ ଗାଁ ସେ ଟିକେ ଏକ୍ସପିରିଏନ୍ସ ଅଧିକା ମାନେ ସିଏ ଅଧି କା ଆମଠୁ ଗୋଟେ ଦି ବର୍ଷ ଅଧିକା ଖେଳିଲାଣି ଗାଁରେ। ଆ ଆମେ ତ ଭାଇ ଏଇଥର ମୁଁ ଆମ ପାଖ ଗାଁ ଟିମ ରେ ନୂଆ ଖେଳୁଛି ଏବେ। ଏଇ ବର୍ଷ ଟା ନୂଆ ଖେଳିଲି। ଦେଖିବା ଭାଇ ଆ ପର ବର୍ଷଠୁ କଣ ହଉଛି ଆଉ। ଚାନ୍ସ ମିଳୁଛି କି ନାହିଁ ଭାଇ ଆଉ।
ହଁ ନେଷ୍ଟେ ଇୟରରେ ଟ୍ରାଏ କର ବେଷ୍ଟ ଫ୍ରପମାନ୍ସ ଦେବା ପାଇଁ। ହଁ ଭଲ ହବ ବ ଟ୍ରାଏ କର।
ତାପରେ ଭାଇ ନୂଆ ନୂଆ ନୂଆ ନୂଆ ପିଲା ବି ତ ଭାଇ ମିଶୁଛନ୍ତି।
ହଁ ହଁ ଚେଷ୍ଟା ଜାରି ରଖ।
ହଁ ତାପରେ କଣ କହିଲ ଭାଇ ଆମର ଯୋଉ ପାଖ ଗାଁ ରେ ଯୋଉ ପିଲାମାନେ ଅଛନ୍ତି ବଡ ବଡ ଟିମ୍ ପିଲାମାନେ ସେମାନେ ଭାଇ ଟିକେ ମଦ ଟିକେ ପିଇ ଦେଇକି ଆସୁଛନ୍ତି। ନିଶା ଟିକେ କରିଦେଇକି ପଳେଇ ଆସୁଛନ୍ତି ଆଉ ମଝିରେ ପଳେଇ ଆସୁଛନ୍ତି ଆମେ
ସେ ଶୁଣନ୍ତୁ ସେ ଜିନିଷ ଟା ଭୁଲ୍ ସେ ଜିନିଷ ଟା ଭୁଲ୍। ସେଇଟା ଗୋଟେ ସେଇଟା ସେଇଟା ଗୋଟେ ବଡ ବିଶୃଙ୍ଖଳା।
ହଁ ଭାଇ।
ଯୋଉଟା କରିବା ଦ୍ଵାରା ବଡ ବିଶୃଙ୍ଖଳା ହେଇଯାଇପାରେ।
ହଁ ଭାଇ ତାପରେ। ସେମାନେ ଆସିକି ବଡ ବଡ ପିଲାମାନୋନେ ଯୋଉମାନେ ଖେଳୁଛନ୍ତି ତମେ ତ ଭାଇ ବହୁତ ବର୍ଷ ହେଲା ଖେଳିଲଣି। ତମେ ଟିମ ସପୋର୍ଟ କରୁଛ ସେତିକି ବଡ କଥା କିନ୍ତୁ ନୂଆ ନୂଆ ୟଙ୍ଗଷ୍ଟର ମାନଙ୍କୁ ଚାନ୍ସ ଦିଅ। ସେମାନେ ଖେଳନ୍ତୁ ସେମାନେ ଆଗକୁ ଯିବେ ନା କଣ ଭାଇ ଠିକ ନା ଭୁଲ କହ
ହଁ ଠିକ ଠିକ ଠିକ ଭାଇ।
ହଁ ଆଉ। ସପୋର୍ଟ କରୁନାହାନ୍ତି ଆଉ ଏଇ ହଉଛି ଅସୁବିଧା ଆଉ।
ହଁ ଚେଷ୍ଟା ଜାରି ରଖ। ଇମ୍ପ୍ରେସ।
ହଉ ତାହେଲେ ଭାଇ ଆଉ କାଲି କଥା କଥା ହବା ଆଜି ତ ଆଜି ତ ବହୁତ ଟାଇମ ହେଇଗଲାଣି ଆଉ ନିଦ